ଓ।
ହଁ ହାଲୋ।
କଣ କରୁଛନ୍ତି।
କଣ କରିବି ତ ନେଟୱାର୍କ ଟିକେ ପ୍ରୋବ୍ଲେମ ହଉଛି ତ ସେଥିପାଇଁକା ଆଉ। ବସିଛି ଆଉ କଣ କରିବି ଆଉ ତମେ କଣ କରୁଛ?
ମୁଁ ଟିକେ ଖାଇବି ବୋଲି ବାହାରିଛି ଆଉ।
ଆଚ୍ଛା ଆଚ୍ଛା ଏବେ କଣ ହେଇଯାଇଛି ଖାଇବା।
ରୁଟି ଜାଇଆଳୁ ଜାଇଆଳୁ ତରକାରୀ ପିଆଜ ଲଙ୍କା ଲୁଣ।
ଆଚ୍ଛା।
ହୁଁ। ଆପଣ।
ହଁ ଆମର ଖାଇବା ହେଇନି ଆଉ। ଖାଇବା ହବ ଆଉ ମୁଁ ଜାଣିନି କଣ ହେଇଛି ବଟେ ଖାଇବା ହେଇନି ହବ ଆଉ।
କଣ କରିବେ ନା କି କରିବେ।
ନାଇ ନାଇଁ ଖାଇବା ଏଇଯାଇ ଖାଇନୁ ଖାଇବ।
ହେଇଯାଇଛି।
ହୁଁ ହୁଁ।
କଣ ହେଇଛି।
କଣ ହେଇଛି ମୁଁ ଦେଖିନି।
ଓହୋ ଆଜି ଶୋଇଛନ୍ତି ଆଉ।
ହଁ। କଣ ହେଇଥିବ ଆଉ ଖାଇଦବା ଆଉ।
ହୁଁ ହୁଁ ହୁଁ ଆଉ ଆପଣଙ୍କ। ତ ସେପଟକାର ପାଣିପାଗ ବିଷୟରେ କିଛି କୁହ।
ପାଣିପାଗ କଣ ଏବେ ତ ବର୍ଷା ହଉଛି ଟିକେ ଥଣ୍ଡା ପାଗ ରହିଛି ଖରାରେ ଟିକେ ତ୍ରାହି ମି ମିଳୁଛି ଲୋକମାନଙ୍କୁ।
ଆଉ କଣ? ତମର ସେପଟେ କେମିତି କଣ ମାନେ ବର୍ଷା ହଉଛି କେବେ ନା ନାଇଁ ବର୍ଷା ଛାଡିଗଲାଣି।
ଆଜ୍ଞା ବର୍ଷା ତ ଏଇନା ହଉଛି ଆଉ ଚାଲିଛି ଆଉ ବର୍ଷା ଆଉ ଯିପି ଯିପି ଆଉ
ଆଚଛା ଆଚ୍ଛା।
ପୁରା ଶ୍ରାବଣ ମାସ ପରି ହେ ଚାଲିଲାଣି ଆଉ।
ହୁଁ। ଶ୍ରାବଣ ମାସ ତ ଆସିଲାଣି ଆଉ କଣଛ ଅସାଟା ଶ୍ରାବଣ ତ ଆଉ କଣ ଅଛେ ଆସିଲାଣି ତ। ବର୍ଷା ଦିନ ଆସିଲାଣି ଆଉ କଣ
ଆଉ କିଛି କୁହଡା କ। ଆପଣଙ୍କ ପିଲାଦିନ କଥା ଟିକେ ଆମକୁ କୁହ କେମତି କେମତି କଟିଚି ଆପଣଙ୍କର?
ପିଲାଦିନ କଥା କଣ ପିଲାଦିନେ ସେମତି ସେମତି କିଛି ମାନେ ମେ-ମେ-ମେ ମାନେ ରହିଲା ବେଳେ ସ୍ମୃତି ରହିଲା ବେଳିଆ ସେମିତି କିଛି ନାହିଁ।
ଓହୋ ହୁଁ ହୁଁ।
ହୁଁ କିନ୍ତୁ ମତେ ପାଣିକି ବହୁତ ଇଏ ମାନେ ଡର ନୁହଁନ୍ତ। ମୋର ଏମିତି କହନ୍ତି ଯୋଉରା ଘାଟି ଯୋଉ କୁହନ୍ତିନି ପାଣିରେ ବହୁତ ଘାଟି ମୋର ରୁହେ। ହଁ କାହିଁକି ନା ମୋର ହଁ। ପାଣିରେ ବହୁତ ଘାଟି ମାନେ ଆମର ପୋଖରୀରେ ଗୋଟେ ଥର ବୁଡ଼ି ଯାଇଥିଲି ଡେଇଁ ମାନେ ମଜାକ ମଜାକରେ ଗୋଟେ ଥର କଣ ହେଇଚି ଆମ ସମସ୍ତେ ମୋ ଭାଇ ମୁଁ ମୋ ଦି ଭାଇ ମୁଁ ଗାଧେଇକି ଛିଡା ହେଇଛୁ। ହ ଯୋଉ ଚାନ୍ଦିନୀ ନଥାଏ ପୋଖରୀ ମାନଙ୍କ ପାଖରେ ସେ ଚାନ୍ଦିନୀ ଉପରେ ହିଁ ଛି ଛିଡା ହେଇଯିବୁ ମୋ ଭାଇ ମତେ କହିଲା, ମତେ ବଡ ଭାଇ ଉସକେଇଲା ତାର ସବୁବେଳେ ସେ ଗୁଣ ଥାଏ, ସେ ଭାବିବନି କିଛି ନାଇଁ ହଁ କି ଜାଣିଛି ନ ଜାଣିଛି କି କଣ କହିଲା କହିଲ ତମେ ଡେଇଁ ପା
ଆଜ୍ଞା।
ଡେଇଁ ପାରିବ ମୁଁ କହିଲି କି ସେ କହିଲେ ମାନେ ତାପରେ ମୁଁ କହିଲି କି ମୁଁ ଡେଇଁ ପଡିବି ମତେ କଣ ଭାବିଛୁ କି ମୁଁ ଡେଇଁ ପଡିବି। ଆଉ ହୁଁ ସେଇଆ କହିଲି। ତାପରେ ସେ କଣ କଲା ନା ମାନେ ସିଏ ନିଜେ ନେଇକି ଡେଇଁଲା ଭଳିଆ ଆକ୍ଟିଂ କଲା କହିଲା ଏକା ସାଙ୍ଗରେ ଡେଇଁବା, ଏମତି ଯୋଉ ଆଗୁକୁ ଝିଙ୍କି ପଇଲା ମୁଁ କଣ କଲି ମୁଁ ଡେଇଁ ପଇଲି।
ଆଜ୍ଞା ଆଜ୍ଞା।
ମୁଁ ଡେଇଁ ପଇଲି ଆଉ ମୁଁ ଡେଇଁ ପଇଲି ତାପରେ ବୋଉ ତଳେ ଥିଲା ଗାଧଉ ଥିଲା। ଆ ହଁ। ବୋଉ ତଳେ ଥିଲା ଗାଧଉ ଥିଲା ସେ କଣ କଲା ନା ଧରିଦେଲା ମୋ ହାତଟାକୁ।
ଆଜ୍ଞା ଆଜ୍ଞା ଉ। ମୁଁ ନହେଲେ ଗୋଟାପଣ ପହଁରା ଟିକେ ଜାଣଥିଲି।
କଣ?
ପହଁରା ଜାଣଛନ୍ତି?
ହଁ ଶୁଭିଲାନି।
ପହଁରା ପହଁରା।
ନା-ନା-ନା-ନା ମତେ ଆସେ ନାଇଁ।
ଓହୋ ଘାଟି ଅଛି ବୋଲି ଯାଆନ୍ତିନି ଆଉ।
ନାଇଁ ମତେ ଆସେନି।
ହଉ। ମୁଁ କହୁଚି। ଆଗକାଳରେ ତ ବହୁତ ଛୁଆ ଥିଲେ ଆମେ ଥିଲୁ ଯେତେବେଳେ ଛୋଟ ଥିଲୁ, ବହୁତୁ ଛୁଆ ଖେଳ କୁଦା କରୁଥିଲୁ ଯା କି ଏବେକା ଯୁଗରେ ତ ସେମତି ଦେଖୁଛ ହଉନି ତ ଓଡିଆଙ୍କ ମାନଙ୍କର ବହୁତ ଫ୍ରି ହେଲାଣି ତ ଏବେ ଛୁଆ ପଶି ଯାଉଛନ୍ତି ଏଇ ମୋବାଇଲରେ ଦେଖିକି। ମାନେ ଆଉ ଖେଳକୁଦା ବି ନାହିଁ ବୁଝୁଛନ୍ତି। ଆପଣ ଆପଣଙ୍କ ତ ବହୁତୁ ଖେଳୁଥିବେ ଇଏ କରୁଥିବେ।
ଖେଳ ବହୁତ ଖେଳ ଖେଳିବାର ଲାଗିବ କି?
ଆଜ୍ଞା ଆଜ୍ଞା।
ହଁ
ଆଉ କଣ ଯାଇଛି ଆଜି ଆଜ୍ଞା ଆଜ୍ଞା?
କଥା ଶୁଭୁଛି ତମର।
ଆଜ୍ଞା ଟିକେ ଅଳ୍ପ ଅଳ୍ପ ଶୁଭୁଛି ଆପଣଙ୍କର। କଣ ନେଟୱାର୍କ ପ୍ରୋବ୍ଲେମ୍ ହଉଛି ଆପଣଙ୍କର ବୋଧେ? ଆପ୍
ବହୁତ ରହୁଛି, ଟିକେ ନାଇଁ ବହୁତ ରହୁଛି। ମୋର ଟିକେ ନେଟୱର୍କ ପ୍ରୋବ୍ଲେମ ତମ ସାଙ୍ଗରେ ଯୋଉ କଥା ହେଲି ନା, ମୋର ଏଇଟା ଟିକେ ରେକଡ଼ିଂ ହିଁ ହେଲାନି। ଜ଼ିରୋ ସେକେଣ୍ଡ ହିଁ ଦେଖେଇ ହେଲା।
ହୁଁ ହୁଁ।
ତମ ଅଭିଶାପ ଲାଗିଗଲା ଆଉ। ତମ ଅଭିଶା ଶାପ ଲାଗିଗଲା ବୋଧେ? ହଁ ହଁ।
ନାଁ ମୁଁ କ ମୁଁ ତ ସେମତି କିଛି ନାହିଁ। ଆ ହବ ଆ ପଳେଇ ଆସିବ ବଚପନା ସେ ହଉଛିି ବା ଫେଣି।
ନାଁ ତ ମୋର ରିଫ୍ରେସ ତମର ନାହିଁ ତ ହଉନି, କାହିଁକିନା ମୋର କାଲି ବି ସେ ସେମତି ହେଇଥିଲା ଆଜି ତ ସେକେଣ୍ଡ ଡେ। ମୁଁ କଥା ହେଇନି, ଜିରୋ ସେକେଣ୍ଡରେ ହିଁ ସେ ଅଛି କାଲିଠୁ।
ବନ୍ଧୁ, ଆଜ୍ଞା।
କଣ ହଉଛି ଅସୁବିଧା ଦେଖିବାକୁ ପଡିବ ଆଉ? ଆଉ ଖାଇବା ସରିଲାଇଁ?
ଆଜ୍ଞା ପା ସରିବା ସରିିବା ହେଇଗଲା ଆଉ। ହଉ ଆପଣଙ୍କ ସହିତ କଥା ହେଇ ଟାଇମଟା ପୁରା ଚାଲିଚି ମୋର ଆଉ। ତ ବହୁତ ଖୁସି ଲାଗୁଚି ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗୁଚି। ତ ଆପଣଙ୍କୁ କେମିତି ଲାଗୁଚି?
ଭଲ, ବହୁତ ଭଲ ମଣିଷ ତମେ। ଭଲ କଥା କହୁଛ, ତୁମେ ମାନେ ବହୁତ ସ୍ୱପ୍ନ ରଖିଛ, କିଛି ବଡ କରିବ ବୋଲି, କର। ଠାକୁରଙ୍କ ଆଶୀର୍ବାଦ ରହୁ ତମ ତମ ଉପରେ। ସବୁବେଳେ ଭଲ କର, ସଦା ବୁଦ୍ଧି ଦିଅନ୍ତୁ ଭଗବାନ ତମକୁ, କେମିତି ତମେ ଆଗେଇ ଚାଲିବ। ନିଜ ଇଚ୍ଛା ପଥରେ ଆଉ କଣ ଦରକାର?
ଆଜ୍ଞା।
ହୁଁ। ଆଉ ଏବେ ମାମା ବାବା ଘରେ ସମସ୍ତେ କଣ କରୁଛନ୍ତି?
ମାମା ବାବା ସେ ଘରେ ଅଛନ୍ତି, ମୁଁ ଏ ଘରେ ବସିକି ଖାଉଛି।
ଆଚ୍ଛା। ସେମାନେ ଖାଇ ସାରିଲେଣି କି?
ନା ବା ମୁଁ ଖାଇସାରିଲେ ସେ ଖାଇବେ, ମାମା ବାବା ଖାଇବେ।
ଓହୋ। ଏକାଠି ଖାଅନି କି ବସିକି କିଏ?
ନାଇଁ ବାପା ମାମା ଖାଆନ୍ତି ଅଲଗା। ମୁଁ ଖାଏ ଆଉ, ଏପଟେ ଆଉ।
ଓହୋ। ଆଚ୍ଛା ଆଚ୍ଛା। ଏକାଠି ବସିିକି କାମ ଖାଇଲେ ଭଲ ଲାଗେ ପରିବାରଟା ସମସ୍ତେ ମିଶିକି ଖାଇବେ, କିଛି କଥା ହବ
ଆଜ୍ଞା। ଆଉ ଆଜି କେହି ଘରେ ନାହାଁନ୍ତି, ମୁଁ ଏକା ଅଛି ଆଉ ମାମା ବାବା। ମୁଁ ଗୋ ଗୋଟେ ଭାଇ ମାମୁଁଘର ଦି ଭାଇ ମାମୁଁଘରକୁ ଯାଇଚନ୍ତି। ତ ମା ଆଉ ମା, ଜେଜେ ମା ବି ଯାଇଚନ୍ତି ଗୋଟେ ବନ୍ଧୁ ଘର ଆଉ ବାପା ମାମା ଅଛନ୍ତି, ଆଉ ମୁଁ ଅଛି ଘରେ ଆଉ।
ଆଚ୍ଛା, ଆଚ୍ଛା, ଆଚ୍ଛା।
ପୁରା ଏକାଟିଆ ହେଇଯାଇଛି ଆଉ।
ହୁଁ ହୁଁ।
ହୁଁ ଆଜି ରାତିଟା ତ ପୁରା ନିରବ ନିରବ ମତେ ଲାଗିବ। କାଇଁନା ସାଙ୍ଗ ହେଇ ସାଙ୍ଗ ହେଇ ଆମେ ଭାଇ, ମୁଁ, ମୋ ଜେଜେମା ଆମେ ଶୋଉ।
ହୁଁ।
ତ ଏଇ ଭଳି ଆଜି ରାତିଟା ପୁରା ନିରବ ନିରବ ଆଉ।
ହଁ ଖାଲି ଖାଲି ଲାଗିବ ଟିକେ ଏବେ ଆଉ।
ଆଜ୍ଞା, ନା ମୁଁ କଣ ଶୋଇବି କି ମୁଁ ଶୋଉ ଶୋଉ ରାତି ଗୋଟେ, ଦିଟା ହେଇଯାଏ ହେଇଯିବ।
ନାଇଁ ବେଶୀ ରାତ୍ରି ଯାଏଁ ଅନେଇଲେ ବି ଭଲ ନୁହଁ, ନି ଆମର ଗୋଟେ ମଣିଷ ମାନ ସମ୍ବୁ ସବୁ ଜିନିଷରେ ଯେମତି ସାଇକଲୋଜି, ମଣିଷ ମାନଙ୍କର ବି ସେମିତି ଅଛି। ସେଟାକୁ ଏମିତି ଇଏ କଲେ ଭଲ ନୁହଁ।
ଆଜ୍ଞା। ମୁଁ- ମୁଁ ମତେ ରା ମୁଁ ରାତିରେ ନିଦ ଟିକେ ମୋତେ ଲେଟରେ ହୁଏ, ମୁଁ ଟିକେ ଲେଟ୍ ରେ ଶୁଏ ଆଉ।
ଲେଟରେ ଟିକେ ଶୁଏ।
ଏ ଅଭ୍ୟାସ ଭଲ ନୁହଁ, ଅଭ୍ୟାସ କରନି ସେ ଅଭ୍ୟାସ ଟା।
ଆଜ୍ଞା।
ହଁ।
ହୁଁ ଆଉ ଆପଣ କଣ ଆପଣ କେତେବେଳେ ଶୁଅନ୍ତି? ଖାଇ ପି କେତେବେଳେ ରେଷ୍ଟ ନେଇଯାଆନ୍ତି?
ଯେତେବେଳେ ନିଦ ହେଲା, ଖାଇବା ତ ହେଇନି ଦେଖୁଛ ଏପର୍ଯ୍ୟନ୍ତ। ହେଇଯିବ ଏଗାରଟା ଖାଇଲା ବେଳକୁ।
ହୁଁ- ହୁଁ।
ହୁଁ।
ଖାଇସାରିଲା ପରେ ତ ନିଦ ଆପଣଙ୍କୁ ଜୋରରେ ମୁଁ ଜାଣିପାରୁଛି।
ଆଉ କଣ ଦିନ ସାରା ପରିଶ୍ରମ କରିକି, ତାପରେ ମାନେ ଯଦି ବି ନି ସେଇଟା କର ଯଦି କିଛି ବାହାନ ଥାନ୍ତା ନିଜେ ଗଲୁ ନିଜ ବାହାନାରେ ଆସିଲୁ ସେତିକି କିଛି ଇଏ ଲାଗନ୍ତାନି, ନିଜ ଗାଡିରେ ଯାଇକି ଆସ ଲେ ଯେହେତୁ ମାନେ ଅଟୋ କି ବସ ଯିବାକୁ ପଡୁଛି ସେଇଟା ବହୁତ ବାଧୁଛି, ସମୟ ଅପେକ୍ଷା କରିବାକୁ ପଡୁଛି। ଯୋଉ ସମୟରେ ମାନେ ପନ୍ଦର କୋଡିଏ ମିନିଟରେ ମୁଁ ଆସି ଘରେ ପହଞ୍ଚିଯିବି, ଘଣ୍ଟାଟା ଲାଗିଯାଉଛି ମତେ। ତ ସେଇ ଗୋଟାଏ ଗୋ ଜିନିଷ ଇଏ ରହୁ
ଆଜ୍ଞା ଆଜ୍ଞା। ତ ଆପଣ ଖିଆପିଆ କରିବେ ନା ଆଉ?
ହୁଁ ଏବେ ଖାଇଆ ପିଇଆ ହବ। ତମ ଖାଇଆ ପିଇଆ ସରିଲାଣି ବୋଧେ?
ଆଜ୍ଞା ଆଜ୍ଞା। ହୁଁ ତ ଆଜି ଆଉ ତ ଆଉ ଆଜି କଥା କିଛି କୁହ, ଆଉ କଣ କହୁଛ? ତ ବହୁତ ଖୁସି ଲାଗୁଛି ଆପଣଙ୍କ ସହିତ କିଛି କଥା ହେଇକି। ତ ଯା ହଉ ଯା ହଉ। ଏମିତି ମଣିଷ ତ ଗୋଟେ ପାଇଛି, କଥା ଆପଣଙ୍କ ସହିତ କଥା ହେଇପାରୁଛି। ଯେହେତୁ ଆପଣଙ୍କ ସହିତ କଥା ହେଲେଣି ଏତେ ସମୟ ଧରି। ତ ବହୁତ ସମୟ ଧରି ଆପଣ ସହିତ ମୁଁ କଥା ହେଲିଣି।
ଆରେ ଆରେ ସେତିକି ରୁହ, ସେତିକି ତାରିଫ୍ କର। ଆଉ କରନି, ତାରଫି ମତେ ଭଲ ଲାଗେନା ଜମାରୁ। ହଁ ତାରିଫ ଜମାରୁ ଭଲ ଲାଗେନି, ମତେ ତାରିଫ କରନି।
ନା ମତେ ବି ଚାରି ବି ମତେ ଇଏ ନୁହେଁ, କିନ୍ତୁ ମତେ ଯାହା ପସନ୍ଦ ହୁଏ ନା ମୁଁ ବହୁତ ପସନ୍ଦ କରେ।
ବୁଝିପାରିଲି ହଉ, ଖୁସିରେ ରୁହ ସବୁବେଳେ, ଆଗକୁ ବଢ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ।